ରିଚାର୍ଜ ହାଲୋ।
କଣ ଭାଇ କ ନେଟୱାର୍କ ର ସମସ୍ୟା ରହୁଛି କି? ହାଲୋ ଭାଇ ନେଟୱାର୍କର କିଛି ସମସ୍ୟା ରହୁଛି କି? ହୁଁ, ହୁଁ, ହୁଁ ବର୍ତ୍ତମାନ ମୋ କଥା ଟା ଆପଣଙ୍କୁ ଶୁଭୁଛି? ହଉ, ହଉ। ହଉ। କୁହନ୍ତୁ ତାହେଲେ ଆସିବେ ଆମର ସେଇ ପର୍ଯ୍ୟଟନ ସ୍ଥଳୀ ଆଡେ।
ନିଶ୍ଚୟ ଆସିବି ହେଟା କୋଉ ସିଜନ ରେ ଆଇଲେ ସେଟା ଭଲ ହବ ମାନେ ବୁଲିବା ପାଇଁ।
ମେ ବି ସବୁ ସିଜନ ଟା ଆମର ହିଲ ଭିଉ ପାର୍କ ବୋଲି ଶୁଣିଥିବେ ସେ ହିଲ ଭିଉ ପାର୍କଟା ଆମର ଶୀତ ଦିନରେ ବରଫ ପଡିଥାଏ ସେଇଟା ବି ଅତି ମନଲୋଭା ହୁଏ। ଆଉ ଏବେ ବର୍ଷା ଋତୁ ଟାରେ ଆସିଲେ କଫି ବଗିଚା ଟା ଭାରି ମନଲୋଭା ଦେଖାଯାଏ। ଏଣୁ ଆପଣ ଆସିବେ ବୋଲି ମୋର ଆଶା। ଏଇ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଭ୍ରମଣରେ ଆସିବେ ବୋଲିକି ଆମ୍ଭେ ଏଇ ଗ୍ରାମବାସୀ ତରଫରୁ ଆପଣଙ୍କୁ ସ୍ଵାଗତ।
ଆଉ ମୁଁ ଶୁଣିଥିଲି ହେଇଟା ସେଇଟେ ମୁଁ ଶୁଣିଥିଲି ସେଇଟା ଶୀତ ଋତୁରେ ଅଧିକ ଶୀତ ହୁଏ ବରଫ ପଡେ ବୋଲି ଶୁଣିିଥିଲି ହେଇଟା ସତ
ହଁ ସେଇ ଜିନିଷ ଟା ଠିକ ଶୁଣିଛନ୍ତି ଆପଣ। ଶୀତ ଦିନରେ ଅଧିକା ଶୀତ ହୁଏ ଯେତିକି ସବୁ ଛପର ଟିଣ ଛପର ଘର ସେଇଥିରେ ସବୁ କାକର ତଳକୁ ଯା କାକର ପଡେ ଶୀତ ଦିନଟା ଭାରି ଶୀତ ହୁଏ ବର୍ତ୍ତମାନର ଯୋଉ ପରିସ୍ଥିତି ହଁ ବର୍ତ୍ତମାନର ଯୋଉ ପ ବରଫ ଯଉ ଉଚ୍ଚା ସ୍ଥାନ। ସେଇ ଉଚ୍ଚା ସ୍ଥାନରେ ହିଲ ଭିଉ ପାର୍କ ବୋଲି କୁହନ୍ତି ସେଇ ଉଦ୍ୟାନ ଟା ସେ ଉଦ୍ୟାନରେ ଜଉ ଉଚ୍ଚ ସ୍ଥାନ ଅଛି ସେଇଥିରେ ବରଫଟା ପଡେ ବହୁତ ସମୟରେ ଆମେ ସେଇ ଇଏଟା କିଏ କରିଛୁ
ତାହେଲେ ସେଇଟା ଶୀତ ଦିନରେ ପ୍ରସିଦ୍ଧ ତାହାଲେ ପାର୍କ ପାର୍କଟା ଶୀତ ଦିନରେ ତାହେଲେ ପ୍ରସିଦ୍ଧ ଆଉ
ହଁ ବହୁତ ବର୍ଷ। ଆପଣ ଆସିବେ ବୋଲି ମୁଁ ଆଶା କରୁଅଛି। ଆପଣ ନିଶ୍ଚୟ ଥରେ ଭ୍ରମଣରେ ଆସିବେ।
ଆଉ ସେ ପାର୍କରେ ଯଉ ସେଟା କଣ କଣ କେମତି ଫେଶିଲିଟୀ ରହୁଛି, ଟିକଟ କେତେ କଣ ରହୁଛି?
ହଁ ତାର ମୂଲ୍ୟ ରହୁଚି ମାତ୍ର ଦଶ ଟଙ୍କା।
ଥରେ ମାତ୍ର ଯିବେ ତା ତା ଭିତରେ ବୁଲିବେ, ପୁଣି ବାହାରକୁ ଆସି ପୁଣି ଭିତରକୁ ପ୍ରବେଶର ନିଷେଧ। ଥରେ ଯିବ ସେଇ ମୁଲି ଲ୍ୟରେ ସେ ଟିକଟ ମୂଲ୍ୟରେ, ଟିକଟ ମୂଲ ଦଶ ଟଙ୍କା, କିନ୍ତୁ ଥରେ ବେ ପୁଣି ଆସିକି ପୁଣି ପ୍ରବେଶ ଶ ଏବେ ଯିବେ ଥରେ ଭିତରେ ଯାହା ଘଣ୍ଟା କି ଦୁଇ ଘଣ୍ଟା ଯାହା ରହିଲେ। ଯାହା ଯୋଉ ପର୍ଯ୍ୟନ୍ତ ଆପଣଙ୍କର ମନ ଶାନ୍ତି ନିଜକୁ ସନ୍ତୁଷ୍ଟ ମନେ କରୁନାହାନ୍ତି, ତାହା ମଧ୍ୟରେ ଭିତରେ ବୁଲି ପାରିବେ।
ଆଚ୍ଛା ହେଠି କେଉଁଠି କଣ ମାନେ କଣ ଖାଲି ପ୍ରଜାପତି ଅଛି ନା ଆଉ କଣ କଣ ଅଛି?
ନାଇଁ ସେଇଥିରେ ସେଇ ଯୋଉ ଉପର ଇଏଟା କହୁଛନ୍ତି, ଯୋଉଟା ଉଚ୍ଚ ସ୍ଥାନରେ ଯୋଉ ଫଟୋଟା ଯୋଉ ଛଗାଣି ଯୋଉ ମନଲୋଭା ଦୃଶ୍ୟ ଆସେ ତା ଭିତରେ ସୁନ୍ଦର ସୁନ୍ଦର ଗଛର ମଜା ନେଇପାରିବେ। ତା ଭିତରେ କିଛି ଖେଳିବା ପାଇଁ କିଛି ଖେଳନାର ସଂଯୋଗ ରଖା ହେଇଛି। ଛୁଆ ମାନଙ୍କ ଠାରୁ ବଡ ମାନଙ୍କ ପାଇଁ ବି ଖେଳିବାର ଉପକରଣ ସେ ଭିତରେ ସଜ୍ଜିତ। ଆପଣ ସେଇଗୁଡା ବି ନିଜ ବୟସ ଅନୁସାରେ ସେଇ ଖେଳନାର ବ୍ୟବହାର କରି ନିଜେ ଖେଳିକି? ନିଜ ପସନ୍ଦ ଜିନିଷରେ ବସିକି ବୁଲିକି ଆସିପାରିବା ପାଇଁ ବି ମଧ୍ୟ ବ୍ୟବସ୍ଥା ଅଛି।
ଆଚ୍ଛା ବ ବଡ ମାନଙ୍କ ପାଇଁ ଖେଳିବା ପାଇଁ କଣ କଣ ଅସୁବିଧା ଅଛି?
ବଡ ମାନଙ୍କ ପାଇଁ ଅଛି ଗୋଟେ ଦୋଳି ଅଛି, ଆଉ ଗୋଟେ ରେଳ ରାସ୍ତା ରେଳ ରାସ୍ତାଟେ ଏବେ ଛୋଟିଆ ଟା ବନା ହେଇଛି ସେଟା ଆଉ
ଦୁଇ ତିନି ଡବା ବାକ୍ସ ଅଛି, ସେଇ ବାକ୍ସରେ ପସିକି ବୁଲିବା ପାଇଁ ଏବେ ନୂଆ ସେଟା ବନା ହେଇଛି ଏଇ ଛଅ ସାତ ମାସ ହେଲାଣି ତା ଭିତରେ ବି ତୁମେ ବୁଲିକି ନିଜର ମନ ପସନ୍ଦ ନିଜର ଆ ମନକୁ ଶାନ୍ତି କରିପାରିବେ।
ଆହୁରି କଣ କଣ ବନା ଚାଲିଛି ନା କଣ
ଏବେ ଏବେ ପାଇଁ ତ ମୁଁ ଏଇ ତଥ୍ୟଟା ଦେଇପାରିଲି ବର୍ତ୍ତମାନ ମୁଁ ଏଇ ମଝିରେ ଦୁଇ ମାସ ତିନି ମାସ ହେଲାଣି ମୁଁ ଯାଇନାହିଁ, ତା ଭିତରେ କିଛି ନୂତନ ହେଇଥିବ ତାହାର ତ ମୁଁ ତଥ୍ୟଟା ଆପଣଙ୍କୁ ଦେଇପାରେ ହୁଁ।
ଆଉ ଦାରିଙ୍ଗବାଡିରେ ମୁଁ ଶୁଣିଥିଲି ହଳଦୀ ଚାଷ ବି ହୁଏ।
ହଁ ହଳଦୀ ଚାଷ ଟା ବି ପ୍ରଧାନ ଚାଷ ମନେ କରୁଛନ୍ତି ଆମର ଦାରିମବାଡି ଗ୍ରାମବାସୀ।
ଆଚ୍ଛା ଆଛ
ହୁଁ ହଳଦୀ ଚାଷ ଟା ତାର ଦର ମଧ୍ୟ ବର୍ତ୍ତମାନ ସ୍ଥିତିରେ ଅତି ଉଚ୍ଚରେ ଥିଲା। ଆଉ ଏଇ ଚାଷ କରିକି ଦରଦାମ ଥିଲା ବର୍ତ୍ତମାନ ତ ଶହେ କୋଡିଏ ଟଙ୍କା। ଯେଉଥିପାଇଁ ଏଥରକ ଚାଷୀ ସମ ଚାଷୀ ଭାଇ ମାନେ ସମସ୍ତେ ଖୁସିରେ ନିଜର ପରିଶ୍ରମର ମୂଲ୍ୟ ପାଇଚୁ ବୋଲି ଉତ୍ସାହିତ ହଉଥିଲେ।
ଆଚା। ଚାଷ ଟା ହଳଦୀ ଚାଷ। ହଁ ହଳଦୀ ଚାଷ ଟା କେମିତି କଣ କରାଯାଏ କୋଉ ସିଜନ ରେ
ହଁ ପ୍ରଥମେ ଭୂମି ଟାକୁ ତ ଚାଷ କରିବାକୁ ପଡିବ ଭୂମି ଚାଷ କଲା ପରେ ତାକୁ ପୁରା ଉର୍ବର କରିବାକୁ ପଡ଼େ ମାଟି ପୁରା ହାଲୁକା କରିବାକୁ ପଡ଼େ ମାଟିକୁ ହାଲୁକା କରି ସାରିଲା ପରେ ହଳଦୀ ତାର ଯୋଉ ମୂଳ ତାର ଯୋଉ ଗଣ୍ଡିଟାକୁ ସେଇ ଭୂମିରେ ଚାଷ ମାଧ୍ୟମରେ ହଳର ବ୍ୟବହାର ନଙ୍ଗଳର ବ୍ୟବହାର ମାଧ୍ୟମରେ ତାହାକୁ ଲଗାନ୍ତି ଲଗେଇଲା ପରେ ତା ଉପରେ ଘାସଚର ଘାସ କାଠିକା ନହବା ତା ଉପରେ ଏଇ ଶାଳ ଡାଳ ଗୁଡା ଗୁଡାଯାଏ ଯଦ୍ଵାରା ଘାସ ର ବୃଦ୍ଧି ଟା କମ ହୁଏ ଏବଂ ହଳଦୀ ଚାଷ ଟା କି ହଳଦୀ ଗଛ ବଢ଼ିବା ପାଇଁ
ତାକୁ କୌଣସି ବାଧାବିଘ୍ନ ହବ ନାହିଁ ଯ ଦ୍ଵାରା ଭଲ ହ ହଳଦୀ ଫଳିବ ଏବଂ ଉତ୍ତମ ହଳ ଉତ୍ତମ ହଳଦୀ ଦେବ
ଉତ୍ତମ ଫଳ ଉତ୍ତମ ହଳଦୀ ସୁସ୍ଥ ହଳଦୀ ଦେବା ଦ୍ଵାରା ଚାଷୀ ଖୁସି ଅନୁଭବ କରନ୍ତି। ଏହି ପ୍ରକାର ଭାବେ ହଳଦୀ ଚାଷ କରାଯାଏ।
ଏଟା କୋଉ ମାସରେ ହଳଦୀ ଚାଷ ହୁଏ?
ଏଇଟା ଆମର ବେସ ଉ ମୁଖ୍ୟତଃ ଜଣେଇ ଆମ୍ବ ବଉଳ ଯୋଉ ଟାଇମରେ ଏଇଟା ଆମର ଗ୍ରୀଷ୍ମ ଋତୁରେ ହଳଦୀ ପକେଇଲେ ସେଇ ଜାନୁଆରୀ ଫେବୃଆରୀ ଫେବୃଆାରୀ ଫେବୃଆାରୀ ନୁହେଁ ତ ହେଇ ବୈଶାଖ ଜ୍ୟେଷ୍ଠ ଆଡେ ହିଁ ଇଏ କରାଯାଏ ତାକୁ ଖୋଳା ହୁଏ।
ତାପରେ କିଛି ପ୍ରୋସେସ ଅଛି ଆଗକୁ?
ଛଅ ମାସ ଛଅ ମାସ ମୁଖ୍ୟତଃ ଛଅ ମାସ ସେମାନଙ୍କୁ ବୃଦ୍ଧି ବଢିବା ପାଇଁ ଛଅ ମାସ ଲାଗେ।
ଆଛା ଆଛା।
ହୁଁ।
ହଳଦୀ ବି ଲଗାନ୍ତି ନା ଆଉ କଣ ବି ଲଗାନ୍ତି
ହଳଦୀ ଧାନ ଟା ହଳଦୀ ଧାନ ଟା ବହୁତୁ ପ୍ରାଧାନ୍ୟ ଦିଅନ୍ତି ଆମର ଏପଟ ଚାଷି ମାନେ
ଆଉ କୁହନ୍ତୁ ଆପଣଙ୍କ ପଟେ କଣ ସବୁ କରନ୍ତି? ଆପଣଙ୍କର ଏପଟେ ଆମ୍ବ ତ ଅଧିକା ଚାଷ ହୁଏ ବୋଧେ ମତେ ଲାଗୁଛି ମୁଁ ଯାହା ଶୁଣି ଖବର କାଗଜରେ ଆମ୍ବ କଣ ଚାଷ କରନ୍ତି କି ଏହି କଥାଟା ଆପଣଙ୍କ ଠାରୁ ସତ୍ୟ ପ୍ରମାଣ କରିବାକୁ ଚାଁହୁନ।
ହଁ ହଉ କରୁଛନ୍ତି ନା ଆମ୍ବ ଚାଷ ଆମ ଗାଁ ପଟ କରୁଛନ୍ତି। ସେଟା ଏଇ ହିଁ ପ୍ରଚୁର ପ୍ରଚୁର ମାନେ କଣ ହଁ ଏମିତିଏକା ଆଉ
ହୁଁ ହୁଁ।
ସେଇ ଆମ୍ବଟା ନାଇଏ ମାନେ ଦେଶୀ ଆମ୍ବ ସରିବା ପରେ ସେ ଆମ୍ବ ଟା ହୁଏ। ପଣସ ଆମ୍ବ ସେଗୁଡାକ ଏବେ ହୁଏ ଆଉ। ଏଇ ମାସରେ ସେଟା ହୁଏ ଧାନ ରଥ ସମୟରେ ସେଟା ଅଧିକ ହୁଏ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା।
ଆପଣ କେବେ ଆମ୍ବ ଖାଇଛନ୍ତି? ମାନେ ଏଇ ମାସ ରଥ ମାସର ଜଉ ଆମ୍ବ ହୁଏ
ନାଇଁ ନାଇଁ ସେଇ ଆମ୍ବଟା ତ ନାଇଁ ମୁଁ ହେଇ ଆମ୍ବଟା ଖାଇବା ପାଇଁ ଚାହୁଁଚି ଚେଷ୍ଟା କରୁଚି ତଥାପି ମୁଁ ପାଇପାରୁନାହିଁ। ତାହେଲେ ଆପଣଙ୍କ ଗାଁ ପଟେ ଯିବାକୁ ପଡିବ ମତେ। ଆପଣଙ୍କର କୋଉ ସହର ସହରର ନାଁ କଣ? ଆପଣଙ୍କର ସହରର ନାଁ କଣ ତାହେଲେ? ଖଜୁରୀ ପଡ଼ା। ଆଜ୍ଞା ଆଜ୍ଞା ଖଜୁରୀ ପଡାର କୋଉ ବ୍ଲକ କୋଉ ଜିଲ୍ଲା? ହେଟା ଏ କୋଉ ଜିଲ୍ଲାଟାକୁ କହିଲା।
ପଞ୍ଚାୟତ ଦୂତି ଭେଣ୍ଡି
ଆଜ୍ଞା ଆଜ୍ଞା। ହଉ ହଉ ସେ ହାଇସ୍କୁଲ ଟା ସେ ସେ ହାଇସ୍କୁଲ ଯୋଉ ଅଛି ସେଇ ହାଇସ୍କୁଲ ପରିସର ଭିତରେ ସେଇ ପାଖ ଚତୁର ପା ପାଖାପାଖି ଘର
ହେଇ ସ୍କୁଲ କୁ ଯାଇଥିଲୁ ଥରେ ହଁ ସେଇ ସ୍କୁଲ କୁ ଥରେ ମୁଁ ଯାଇଥିଲି ଆମର ଏଇ କାର୍ଯ୍ୟକ୍ରମରେ
ଆଛା ଆଛା ଆଛ।
ହୁଁ ତେଣୁ କରି ସେଇ ସ୍କୁଲ ଟା ମନେ ଅଛି ତ। ଖଜୁରୀପଡା ହାଇସ୍କୁଲକୁୁ ବି ଯାଇଥିଲୁ ଆଉ ସେଇ ଆପଣଙ୍କର ସ୍କୁଲ ଯୋଉ କହିଲେ ଲୁତି ଭେଣ୍ଡି ଇ ଦୁତି ପଡନା ଦୁତି ପୋଡ଼ା ଦୁତି ଭେଣ୍ଡି ଅଛି ବୋଧେ
ହଁ ହ।
ହଉ ହଉ ଆପଣଙ୍କର ଏଇ ସୂଚନା ଦେଇ ଚନ୍ତି ମୁଁ ଆପଣଙ୍କ ସହିତ କଥା ହେଇକି ମୁଁ ନିଜକୁ ଧନ୍ୟ ନ୍ୟ ମନେ କରୁଅଛି ମୁଁ ବିରାମ କରିବାକୁ ଚାହୁଁଛି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।